ବନ୍ଧୁ ନମସ୍କ--କଣ କରୁଚକି?
ହଁ ଏଇ ସନ୍ଧ୍ୟାବେଳ ଉଁ ଖାଦ୍ୟ ଖାଇସାରି ଟିକେ ପାଠ ପଢ଼ିବା ବ ବସିକି ଆଉ। ଏଇ ଯୋଉ ମନେ ପଡିଗଲା ତମ କଥା ମୁଁ କହିଲି ଟିକେ କଥା ଫୋନ୍ ଟିକେ କରିଦବା ଆଉ।
ଓ ହଉ ଆଉ ଯୋଉ ଆପଣ କଣ କରୁଚନ୍ତି ବର୍ତ୍ତମାନ୍ ପାଠ ପଢିବାକୁ ବସିଚନ୍ତି?
ହଁ ଏ ଆରମ୍ଭ କରିନି କରିବି ଆଉ।
ହଁ ମୁଁ ତ ବନ୍ଧୁ ଏଠି ଆମ ଘର ବାହାରେ ବସିଚି ବଢିଆ ଥଣ୍ଡା ପବନ ଦଉଚି ବୁଝିଲେ।
ହଁ ଆଜି ଦିନ ଟା ପୁରା ବର୍ଷା ହେଇ ପବନ ଦଉଥୁବ ଆଉ।
ଆଜ୍ଞା ପାଗଟା ତ ପୁରା ଆଜି ଥଣ୍ଡା ବୁଝିଲେ।
ହଁ ଅଁ।
ଆଉ ବନ୍ଧୁ କଣ କହିଲେ ମୋର ଗୋଟା ନୂଆ ଗାଡି କିଣିଥିଲି ବୁଝିଲେ।
ଆଜ୍ଞା।
ମୋ ନୂଆ ଗାଡି ଟା ବର୍ତମାନ ଜଣେ ନେଇଯାଇଚି ସାଙ୍ଗଟେ ବୁଝିଲେ।
ଆଜ୍ଞା।
ମୁଁ ଗୋଟେ ଭଙ୍ଗାଗାଡି ନେଇ କଲେଜ ଯାଉଚି।
ଆଜ୍ଞା। ହେଁ
ନାଁ ଭଲ ଲାଗୁନି ବୁଝିଲେ କଣ କରିବା ବନ୍ଧୁ।
ଆପଣଙ୍କ ମା ମାନିବାକୁ ପଡିବ ଅଁ ସାଙ୍ଗଙ୍କୁ ଗାଡି ଦେଇ ନିଜେ ଅଁ ପୁରୁଣା ଗାଡିକୁ ବ୍ୟବହାର କରୁଚନ୍ତି ଆଉ ଆପଣଙ୍କ ଭଳି ବହୁତ କମ ସାଙ୍ଗ ମିଳିବେ। କାଇଁନା ଯିଏ କହିବେ କି ମୁଁ ନୂଆ ଗାଡି କିଣି ଚି ମୁଁ ସେଇଟାକୁ ଚଲେଇବି ନାଉ ମୁଁ କାଇହିଁ ମୋ ସାଙ୍ଗକୁ ଦେବି।
ନାଁ ବନ୍ଧୁ ଆଉ କଣ କରିବା ସେ ଟିକେ ଦୂର ବାଟ ଯିବ ତା ପାଖରେ ଗାଡି ନାହିଁ ବୁଝିଲେ। ହାଁ ବନ୍ଧୁ ଆପଣ କି ଗାଡି ବ୍ୟ ବ୍ୟବହାର କରୁଛନ୍ତି?
ହଁ ମୁଁ ସ୍କୁଟି ଯି ସ୍କୁଟି ଚଲାଏ କିନ୍ତୁ ଏବେ ନୂଆ ନୂଆ ଚଲଉଚି ବୋଲି ଘରେ ଦଉନାହାନ୍ତି କଲେଜ ନେଇକି ଯାଏ ନାଁ ଆଉ।
ନାଁ ନାଁ ଆପଣ ଦେଖ ଆପଣ ପ୍ରଥମେ କେଁ ଯେ ଯେତେ ଗାଡି ଚଲା ଶିଖନ୍ତୁ ବୁଝିଲେ।
ଆଜ୍ଞା।
ଆପଣ ଯଦି ଶହେ ଶତକଡା ଆଜି ବି ଗାଡ଼ି ଚଲା ଶିଖି ଯାଇଥିବେ ତାହେଲେ ବି ଆପଣ ନେଇିକିଯାନ୍ତୁନି। କାରଣ ଆପଣ ଜାଣିଚନ୍ତି? ଯୋଉଁ ପର୍ଯ୍ୟନ୍ତ ଆପଙ୍କ ପାଖରେ ଟୁ ହିଲର ର ଲାଇସେନ୍ସ ନାହିଁ ବୁଝିଲେ।
ଆଜ୍ଞା।
ସେ ପର୍ଯ୍ୟନ୍ତ ଆପଣ ଗାଡି ରୋରୋଡ ଉପରକୁ ନେବେ ନାହିଁ ବୁଝିଲେ। ନହେଲେ ଆପଣଙ୍କ ଉପରେ ମୋଟା ଫାଇନ ପଡିବ ଏବଂ ଆପଣଙ୍କ ଲାଗି ଆପଣଙ୍କ ବାପା ମା ସମସ୍ତେ ହଇରାଣ ହେବେ ବୁଝିଲେ
ଠିକ୍ କଥା ହଁ ଆଜ୍ଞା।
ବର୍ତ୍ତମାନ ତ ବହୁତ ପ୍ରକାର ନିୟମ ବାହାରିଗଲାଣି ଯଦି ଛୁଆ ଭୁଲ କରିବେ ଆଉ ଛୁଆଙ୍କୁ ଦଣ୍ଡ ନାହିଁ ବୁଝିଲେ ବା
ହଁ ବାପା ମା ଭୋଗିବେ।
ଆଜ୍ଞା ତ ଫାଇନ୍ କୁ ଫାଇନ୍ ଦେବେ ବହୁତ ମୋଟା ଅର୍ଥ ଗଣିବେ ବୁଝିଲେ। ଏବଂ ଗାଳି ମଧ୍ୟ ଥାନାରେ ଶୁଣିବେ।
ଆଜ୍ଞା।
ଉଚିତ୍ତି। ସେଥିପାଇଁ ବନ୍ଧୁ ଆପଣେ ଯୋଉ ପର୍ଯ୍ୟନ୍ତ ଆପଣ ଲାଇସେନ୍ସ ବନେଇ ନାହାନ୍ତି ସେଇ ପର୍ଯ୍ୟନ୍ତ ଗାଡି ଚଲାନ୍ତୁ ନାହିଁ ବୁଝିଲେ ଗାଁ ରେ ଚଲେଇ ପାରିବେ କିନ୍ତୁ ରୋଡ ଉପରକୁ ଆଣନ୍ତୁ ନାହିଁ। ମୁଁ ପା ବନ୍ଧୁ ଗା ମୁଁ ଲାଇସି ଲାଇସେନ୍ସ ବାହାର କଲି ଛଅ ହଜାର ଟଙ୍କା ଖର୍ଚ୍ଚ ହେଲା ବୁଝିଲେ
ସରଗିଆ
ଦୁଟୁ ମାନେ ଦୁଇ ଚକିଆ ଗାଡିର ବି ଆଉ ଚାରି ଚକିଆ ଗାଡିର ବି ଭାର କରିଦେବି ବୁଝିଲେ
ଆଜ୍ଞା। ଚାରି ଚକିଆ ଗାଡି ଚଲେଇଲେଣି?
ଏ ଚାରି ଚକିଆ ଗାଡି ଚଲେଇ ଦଉଛି, କିନ୍ତୁ ଆଜ୍ଞା ପ ଯୋଉ ରିଭର୍ସ କରନ୍ତି ତାହା ହେଇପାରୁନି। ବୁଝିଲେ। ଆଜ୍ଞା। ନା ସେଥିପାଇଁ ଟିକେ
ଯେତେ ଭଲ ଭାବରେ ଶିଖିଥିଲେ ମଧ୍ୟ ଅ ଦେଖି ଚାହିଁ ଚଲେଇବାକୁ ପଡିବ, କାହିଁକି ନା ଯେତେ ବ ଭଲ ଗାଡି ଚଳାଳି ହେଲେ ମଧ୍ୟ ଅଁ ଦୁର୍ଘଟଣା ହେଇଯାଉଛି ଲୋକମାନଙ୍କର।
ଆଜ୍ଞା ନା ଦୁର୍ଘଟଣା ତ ହବାର କାରଣ ଆଜ୍ଞା। ନା ନା ଦୁର୍ଘଟଣା ଖାଲି ଆପଣଙ୍କ ଦ୍ଵାରା ନୁହେଁ, ଆପଣ ଯଦି ଭଲ ହସ ଶହେ ଶତକଡା ବି ଶିଖିଥିବେ କିନ୍ତୁ ଆଉ ଜଣଙ୍କ, ଆଉ ଜଣଙ୍କ ଭୁଲ ଲାଗି ବି ଆପଣ ଦୁର୍ଘଟଣା ହେବେ। ଆଜ୍ଞା। ଆପଣ ଠିକ୍ ରେ ଥାନ୍ତୁ, କିନ୍ତୁ ଲୋକ ଆପଣଙ୍କୁ ଭୁଲ ରେ ଆସି ଗାଡି ବାଡେଇ ଦେବେ। ଆପଣ କଣ କରିବେ? ଆଉ ବନ୍ଧୁ କଣ ଖାଇଛନ୍ତି ସନ୍ଧ୍ୟା ବେଳେ?
ହଁ ସନ୍ଧ୍ୟାବେଳେ ଟିକେ ସନ୍ଧ୍ୟା ପ୍ରାର୍ଥନା କରିସାରି, ମୁଡି କ୍ଷୀର ଟିକେ ଖାଇଲି। ଖାଇସାରି ପାଠ ପଢିବାକୁ ବସିଥିଲି, ମୁଁ କହିଲି ଟିକେ ବନ୍ଧୁଙ୍କ କଥା ମନେ ପଡିଗଲା ଟିକେ ଲଗେଇଦେଲି ଆଉ।
ଆଜ୍ଞା ଆଜ୍ଞା, ମୁଁ ତ ବନ୍ଧୁ ଘରକୁ ଗୁପଚୁପ୍ ନେଇକି ଆସିଥିଲି ବୁଝିଲେ।
ହଁ।
ଛକକୁ ଯାଇଥିଲି ଘରକୁ ଗୁପଚୁପ୍ ନେଇକି ଆସିଥିଲି, ମୋ ଦେଇ ଖାଇବ ବୋଲି ବୁଝିଲେ।
ହଁ ଆପଣ ଜାଣିଥିବେ ଏବେ ବର୍ଷା ଦିନ ଟାଇମ୍ ରେ ଗୁପଚୁପ୍ କି ବାହାର ଜିନିଷ ଖାଇବା କଥା ନୁହଁ। କାହିଁକି ନା ବିଭିନ୍ନ ପ୍ରକାର ପାଣି, ସେମାନେ କଣ ସବୁ ବନଉଛନ୍ତି କଣ ଆମେ ଦେଖୁଛେ କି?
ମୁଁ ସମିତଙ୍କୁ ଉପଦେଶ ଦିଏ ବୁଝିଲେ। କିନ୍ତୁ ବନ୍ଧୁ କଣ କରିବି, ଆମ ଘରେ ତ ମୋ ଭଉଣୀ ଅଛି ଯାହାକି ସିଏ ଶୁଣିବ ନାହିଁ। ବୁଝିଲେ। ସେଥିପାଇଁ ତା ପାଇଁ ଗୁପଚୁପ୍ ନେଇ ପଳେଇ ଆସିଲି ବୁଝିଲେ।
ହଁ ସେଟା ତ ସତ କଥା, କାଇଁ ନା ଝିଅ ପିଲାଙ୍କର ସେଟା ସବୁଠୁ ପସନ୍ଦ ଜିନିଷ କିନ୍ତୁ ତଥାପି ଆମେ ବୁଝିବା ଦରକାର।
ଆଜ୍ଞା। ନାଇଁ ବନ୍ଧୁ ସିଏତ କୁଆଡେ଼
ସିଏ ନୁହଁ ତାଙ୍କ ପାଇଁ ସମସ୍ତେ
ହଇରାଣ ହେବେ। ଆଜ୍ଞା ଆଜ୍ଞା, ଠିକ କହୁଛି ଆପଣ। ନାଇଁ ବନ୍ଧୁ ଆପ ଆପଣଙ୍କର ଏକ ସାଙ୍ଗ ମତେ କାଲି ଦେଖା ହେଇଥିଲା ବୁଝିଲେ।
ଆଜ୍ଞା।
ସେ ମତେ ଆପଣଙ୍କ ବିଷୟରେ ପ କଉଥିଲା ବୁଝିଲେ। ସେ କହୁଥିଲା ଯେ ଆପଣ କଣ ତା ଉପରେ ରାଗିଛନ୍ତି। ଆପଣ ତା ସହ କଥା ହଉନାହାନ୍ତି।
ନାଇଁ ସେମତି କିଛି ନାଇଁ ତ। ସେ ଏମିତି କଣ ପାଇଁ କହିଲା?
କଣ ପାଇଁ କହିଲା ମୁଁ ଜାଣିନି। ତମ ଭିତରେ କଣ ବନ୍ଧୁ ହେଇଚି କି?
ନାଇଁ ଆମ ଭିତରେ ତ ସେମିତି କିଛି ହେଇନି। ଭଲ କଥାବାର୍ତ୍ତା ଚାଲିଛି। ସେମିତି କଣ ପାଇଁ କହିଲା କେଜାଣି?
ବନ୍ଧୁ କଣ ବୋଧେ ହୋଇଥିବ, ସେଇଥିପାଇଁ ସେ କହିଥିବ ମତେ ଆଉ।
କେମିତି ବୋଧେ ସେ ବୋଧେ, ଥରେ ମତେ ଁ କଥାବାର୍ତ୍ତା କରିବାକୁ ଫୋନ କରି ଥିଲା, ମୁଁ କୌଣସି କାମରେ ବ୍ୟସ୍ତ ଥିଲି ବୋଧହୁଏ ଫୋନଟା ଉଠେଇ ପାରିନଥିଲି, ସେଥିପାଇଁ ବୋଧହୁଏ ସେ ଭାବିଛି କି ମୁଁ ରାଗିଛି କି କଣ? ସେ ଭାବିଛି।
ହଁ ସେଇଆ ହେଇଛି, ବନ୍ଧୁ ବୋଧେ ଆଉ। ନାଇଁ ବନ୍ଧୁ, କଣ କହିଲେ କାଲି ଆପଣ କାଲି ତ ରବିବାର ବୁଝିଲେ।
ଆଜ୍ଞା।
କାଲି ରବିବାରରେ ଆପଣଙ୍କର କଣ ଆ ଆମିଷ ହବ ବୋଲି ଘରେ କହୁଛନ୍ତି।
ନାଇଁ ଆମର ରବିବାର ଦିନ ଆମିଷ ହୁଏନା ଘରେ କାହିଁକିନା ସୂର୍ଯ୍ୟ ଆମେ ମାନୁ ଶନିବାର ରବିବାର ଏମିତି ସବୁ ସୋମବାର। ଗୁରୁବାର ଏମିତି ସବୁ ହୁଏ ନା ଏ ଯୋଉ ଶୁକ୍ରବାର ବୁଧବାର ଆମେ ସପ୍ତାହରେ ଦିଇଥର ଆଇଁଷ ଖାଇଥାଉ। ଆଉ। ରବିବାର ଦିନ କିନ୍ତୁ ଆଇଁଷ ହୁଏନା।
ନା ଆପଣ ଆଗରୁ ଖାଆନ୍ତିନି ନା ଏବେ ନୂଆ ନିୟମ ଘର ଲୋକ କ ଙ୍କ ଲାଗି ମାନୁଛନ୍ତି।
ନାଇଁ ଘର ଲୋକଙ୍କ ପାଇଁ ନୁହଁ ଆମର ଘରେ ଆଇଁଷ ବସେ ନା।
ନା ଆପଣ ତାହେଲେ ବାହାର ଖାଇଦିଅନ୍ତି।
ନାଇଁ ନାଇଁ ଘରେ ଆମିଷ ପସେନା କି ଆମେ ଖାଉ ନା କେହି
ଓହୋ ତାଲେ ଏବେ ଏଭଳି କଥା ଆଜ୍ଞା ଆଜ୍ଞା। ନାଇଁ ବନ୍ଧୁ ଆମର କିଭଳି ଖାଲି ଶନିବାର ବୁଝିଲେ? ଶନିବାର, ମଙ୍ଗଳବାର, ସୋମବାରକୁ ଛାଡିକି ମୁଁ ବୁଧବାର ଟି ଘରେ ମାନନ୍ତି କିନ୍ କିନ୍ତୁ ମୁଁ ବୁ ମାନେ ଗୁରୁବାର ଟା ମାନେନି ଘରେ ବୁଝିଲି ମୁଁ ବାରେ ଯାଇ ମୁଁ ଗୁରୁବାର ଖାଇଦିଏ। କିନ୍ତୁ ଆମ ଘରେ ମଙ୍ଗଳବାର, ଶନିବାର, ସୋମବାର, କୌଣସି କାରଣରୁ ବି ହବ ନାହିଁ ବୁଝିଲେ।
ହଁ ଆମ ଘରେ ବି ସେମତି ବାପ ବାପା ମାନେ ଗୁରୁବାର ଦିନ ବି ବାହାରାରେ ଖାଇ ଦିଅନ୍ତି। କିନ୍ତୁ ଯେହେତୁ ଗୁରୁବାର ଗୋଟେ ଲକ୍ଷ୍ମୀଙ୍କ ବାର ମା ମାନେ ମାନନ୍ତି ତେଣୁ ଘରେ ଆମିଷ ପୁରେଇ ଦିଅନ୍ତି ନି।
ଆଜ୍ଞା ଆମ ଘରେ ତ ପଶେନି ଆଜ୍ଞା ଠିକ।
ହଁ ତ ଯେହେତୁ ଆମେ ଓଡିଆ ଆଉ ସବୁ ମାନିବାକୁ ପଡିବ ଆଉ।
ଠିକ୍ ଠିକ୍ କହିଲେ ଆପଣ। ନାଇଁ ବନ୍ଧୁ ଆପଣ ଗାଁ ରେ ବର୍ତ୍ତମାନ ବର୍ଷା ଋତୁ ପାଇଁ କିଛି ଅସୁବିଧା ହଉଛି କି?
ହଁ ବନ୍ଧୁ ଭଲ ପ୍ରଶ୍ନଟେ ପଚାରିଲେ ଆମ ଘର ଆଗରେ ଗୋଟେ ଛୋଟ ପୋଖରୀ ଟାଇପ ର ଅଛି ଗୋଟେ। ତେ ବର୍ଷା ଟିକେ ହେଲା ମାନେ ସେଠି ପାଣି ପୁରା ପରିପୂର୍ଣ୍ଣ ହୋଇ ବେଙ୍ଗ ମାନଙ୍କର ଯୋଉ ରଡି ଆମ୍ ଆଣ ଜାଣିଥିବେ କେତେ ସୁନ୍ଦର ଭାବରେ ରଡି କରନ୍ତି ସେମାନେ ଘରୁ ବାହାରି ହଉନି ମାନେ ଯାହା ସାଙ୍ଗେ ଗୋଟେ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହିଁବୁ ଆମ କଥା ଯେତିକି ତାଙ୍କୁ ନ ଶୁଭିବ ବେଙ୍ଗ ମାନଙ୍କର ରଡି ଶୁଭିବ।
ଓହୋ ଏଭଳି ପରିସ୍ଥିତିରେ ଆପଣ ଅଛନ୍ତି।
ଆଜ୍ଞା।
ଏ ବନ୍ଧୁ ଆପଣଙ୍କ ପରିବାର କୁ ସରକାରଙ୍କ ତରଫରୁ ଯୋଉ ବର୍ଷା ଦିନ ପାଇଁ ଡେଙ୍ଗୁ ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ରୋଗ ପାଇଁ ଏବଂ ଏକ ମଶାରୀ ଆପଣଙ୍କ ପରିବାରକୁ ମିଳି ସାରିଲାଣି?
ନାଇଁ ଆମକୁ ତ ସେସବୁ ସୁବିଧା ମିଳିନି। କିନ୍ତୁ ମୁଁ ଶୁଣିଛି ସେ ଯୋଜନା ବିଷୟରେ କିନ୍ତୁ ଆମ ପରିବାରକୁ ସେମତି କିଛି ମିଳିନି କାହିଁ
ନାଇଁ ବନ୍ଧୁ ମିଳିବ ଆସ୍ତେ ଆସ୍ତେ ସବୁ ଆଡେ ଗଲାଣି ଯୋଜନାଟି ବୁଝିଲେ କିଛି ସମୟ ଲାଗୁଛି ତ ଆସ୍ତେ ଆସ୍ତେ ମଧ୍ୟ ସମସ୍ତଙ୍କ ପାଖକୁ ଆପଣଙ୍କ ପାଖକୁ ମଧ୍ୟ ପହଞ୍ଚେଇବ ବୁଝିଲେ?
ଆଜ୍ଞା ତ ଯାହା କୁହନ୍ତୁ ବରଂ ସ କାରଣ ବିଭିନ୍ନ ପ୍ରକାର ଯୋଜନା କରଛନ୍ତି ଭଲ କରୁଛନ୍ତି।
ଆଜ୍ଞା ନା ବନ୍ଧୁ ଆପଣଙ୍କୁ କହୁଛି ଯେ ଆପଣ ନିଶ୍ଚୟ ମସାରି ନଗେଇ ଶୋଇବେ ବୁଝିଲେ?
ମସାରୀ ବ୍ୟବହାର ହୁଏ ସମସ୍ତେ କେବଳ ବର୍ଷା ଦିନ ନୁହଁ ସବୁଦିନ କାଇଁନା ସେମିତିରେ ଶୀତ ଦିନ ବି ମଶା ହୁଏ।
ଆଜ୍ଞା ଆଜ୍ଞା ନା ଶୀତ ଦିନେ ମସା ହୁଏ ଯେ। କିନ୍ତୁ ବର୍ଷା ଦିନ ଆଜ୍ଞା ଅଧିକ ଡର ବୁଝିଲେ?
ହୁଁ କେବଳ ମଶା ନୁହଁ ସବୁ ସରିଶୁପ ହଁ।
ସେଇ ସବୁ ପ୍ରକାର ର ମାନେ ଡର କିନ୍ତୁ ମଶା ପ୍ରତି ଡର ଏଇଆ ଯେ ବର୍ଷା ଦିନ ନୂଆ ବର୍ଷା ଜନ୍ମ ନିଅନ୍ତି ବୁଝିଲେ?
ହଁ ହଁ ନାଳ ନର୍ଦ୍ଦମାରୁ ନୂଆ ପ୍ରକାର ମଶା ଡେଙ୍ଗୁ ମ୍ୟାଲେରିଆ ବିଭିନ୍ନ ପ୍ରକାର ରୋଗ ହୁଏ।
ଆଜ୍ଞା ସେ ସେଥିପାଇଁ ବନ୍ଧୁ ସେ ନୂଆ ମଶା ଯଏ ସେଇ ଯୋଉ ଆପଣଙ୍କୁ କାମୁଡିଲେ ବୋହୁତ ପ୍ରକାର ଆପଣଙ୍କୁ ସାଙ୍ଗେ ସାଙ୍ଗେ ରୋଗ ହେଇଯିବ ବୁଝିଲେ?
ହୁଁ ପୁରା ଠିକ୍ କହିଲେ।
ଆଉ ବନ୍ଧୁ ଆପଣ କୁଆଡେ ବୁଲିବାକୁ ଯାଇଛନ୍ତି କିଛି କୁହନ୍ତୁ?
ହଁ ଆମର ତ ଏଇ ବିଦ୍ୟାଳୟରେ ଆପଣ ଜାଣିଥିବେ ମହାବିଦ୍ୟାଳୟରେ ପଢିଲା ବେଳେ ଆମେ ସ୍କୁଲ ରେ ବି ଏତେବେଳେ ପଢୁ ବିଦ୍ୟାଳୟରେ ପ୍ରାଥମିକ ବିଦ୍ୟାଳୟରେ ସେତେବେଳେ ଆମର ପିକନିକ ହୁଏ ମାନେ ବର୍ଷକରେ ଥରେ ଛୁଆ ମାନଙ୍କୁ ଟିକେ ଏତେ ପାଠ ପଢା ଭିତରେ ବର୍ଷକରେ ଥରେ ଗହଳ ଚହଳ ଭିତରୁ ଟିକେ ବାହାରକୁ ନେଇ ଛୁଆ ମାନଙ୍କୁ ବିଭିନ୍ନ ପ୍ରକାର ବାହାରେ କେମିତି ଜାଣିବେ? ଐତିହାସିକ ଜାଗା ପାହାଡ ଜାଗା ଜାଗେ ଶାନ୍ତପୂର୍ଣ୍ଣ ଜାଗା ଆଉ ବେଶୀ ଟିକି ବୁଲିବାକୁ ଭଲ ପାନ୍ତି ଝରଣା ଜାଗା ହଁ ତ ଜାଣିଥିବ ଯେମିତି କି କେଉଁ ଝରେ ଆମର ଘଟଗାଁ ତାରିଣୀ ପାଖରେ ସାନ ଘାଗେରା ବଡ ଘାଘେରା ଆମେ ଯାଇଚୁ ବିଦ୍ୟାଳୟ ସମୟରେ ଶିକ୍ଷକ ମାନେ ସେ ଆମକୁ ନେଇକି ଯାନ୍ତି ଗାଡି କରି।
ବନ୍ଧୁ ଆପଣ ଶିମିଳିପାଳ ଯାଇଚନ୍ତି?
ନାଇଁ ନାଇଁ ଶିମିଳିପାଳ ଯାଇନି କିନ୍ତୁ ଶୁଣିଚି ସେଟା ବୋହୁତ ଭଲ ଜାଗା।
ଆଜ୍ଞା ଶିମିଳିପାଳ ଅଭୟାରଣ୍ୟ ଏକ ବୋହୁତ ବଡ ଜାଗା ବୁଝିଲି।
ଆଜ୍ଞା।
ଯାହାକି କେବଳ ବାଘ ପାଇଁ ନୁହଁ ସେଠି ବୋହୁ ପ୍ରକାର ପଶୁପକ୍ଷୀ ରୁହନ୍ତି ବୁଝିଲେ କିନ୍ତୁ ଅ ଆ ଅଧିକ ବାଘର
ଅଧିକ ହଁ ସିମିଳିପାଳ ଟା ବାଘ ନାଁରେ ପରିଚିତ ଆଉ ଅଧିକ ଆଉ ଯେତେ ପଶୁପକ୍ଷୀ ଥିଲେ ବି ଆଉ
ତୁ ଆ ରୁହନ୍ତୁ ଆପଣ ଚିଲିକା ଚିଲିକା ବୁଲିଚନ୍ତି?
ଆଜ୍ଞା ଆଜ୍ଞା ଚିଲିକା କାଳି ଯାଇ ଯାଇଚୁ ସେଠି ତ ପକ୍ଷୀ ମାନଙ୍କର ଅଦୃଶ୍ୟ ଦ ଆଉ ମନୋରମା ଦୃଶ୍ୟ। ହେଟା ବୁଲି ହବନି ଆମ ପରିବାର ସଙ୍ଗେତ ଥରେ ଯାଇଥିଲୁ କିନ୍ତୁ ମୁଁ ବହୁତ ଛୋଟ ହେଇଥିଲି। ଏତେ ଭଲ ଭାବରେ ମନ ନାହିଁ ସ୍ପଷ୍ଟ ଭାବରେ କିନ୍ତୁ ମନେ ଅଛି ଆମେ ଯାଇଥିଲୁ ଚିଲିକା କାଳି ଯାଇ ଡଙ୍ଗାରେ ବସିକି ଯୋଉ ମଜା।
ଆଜ୍ଞା।
ଆଉ ଯୋଉ ପକ୍ଷୀ ମାନଙ୍କୁ ଦାନା ସେ ଖାଇବାକୁ ଦବାର ଯୋଉ ମଜା ପକ୍ଷୀମାନେ ଉଡୁଥିବେ।
ଆଜ୍ଞା ବନ୍ଧୁ ମୁଁ କେବେ ଯାଇପାରିନାଇ ବୁଝିଲେ। ଆପଣ ମତେ କିଛି କୁହନ୍ତୁ ସେ ବିଷୟରେ ମୁଁ ଶୁଣି
ଆଉ ଆମର ତ ପଢିଥିବେ ଜାଣିଥିବେ ଆମେ ବିଦ୍ୟାଳୟରେ ପଢିଲା ବେଳେ ଗୋଟେ ବହିରେ ପଢ ଥିରେକି ଚିଲିକାର ସାୟନ୍ତନର ଦୃଶ୍ୟ।
ଆଜ୍ଞା ଆଜ୍ଞା।
ଆ ସେଇ ମୁଁ ସେ ବିଷୟଟା ପଢିଥିଲି। ସେଟା ବୁଲିକି ଆସିଲା ପରେ ଅନୁଭବ କଲି ନିଜେ କି କେତେ ଭଲ ଦୃଶ ପକ୍ଷୀ ମାନଙ୍କର ଯେମିତି ଦୃଶ୍ୟ ଆଉ ସେ ଯୋଉ ମଝିରେ ଯୋ କାଳିଜାଇ ମନ୍ଦିର ଅଛି, ଆପଣ ଜାଣିଥିବେ ସେଟା ବହୁକାଳରୁ ବିଶ୍ଵାସ କରି ଆସୁଛି କି କାଳିଯାଇ ନାମକ ଗୋଟେ ଜାଇ ନାମକ ଗୋଟେ ଝିଅଟେ ଥିଲା ଯୋଉଥିପାଇଁ ସେ ସେଇଠି ବୁଡି ଯାଇଥିଲା।
ହଉ ବନ୍ଧୁ ଶୁଣନ୍ତୁ ଏଇ ଆମେ ଏହି ବିଷୟରେ ପରେ କଥା ହବା ଆପଣ ବର୍ତ୍ତମାନ ରଖନ୍ତୁ ବୁଝିଲେ। ଆଜ୍ଞା ଧନ୍ୟବାଦ।